ହ୍ୟାଲୋ ହଁ ଆପଣ କଣ ସେମ୍ତି ସେଠି ଆପଣଙ୍କର ରଜ କେମିତି କଣ ପାଳନ କରାଯାଏ? କେମିତି କଣ ଆପଣ ପାଳନ କରନ୍ତି ସେଠି?
ଆଜ୍ଞା ଆ ଆମର ଏପଟେ ବୋହୁତ୍ ଭଲସେ ମାନେ ବୋହୁତ୍ ବଡ଼ ଆକାର ରଜ ସେଲିବ୍ରେଟ୍ କରା ହୁଏ। ହ ହାପା ପୁରା ତିନି ଦିନ୍ ଯା କୁ ଆମର ଭଲ କି ପାଳନ କରା ହୁଏ ଆଉ ହଉଛି ଏଥିରେ ବି ଭଲ ବହୁତ ଭଲ ଆକାରରେ ପାଳନ ହେଇଥିଲା। ଆ ହୋଉଚି ମୁଁ ମୁଁ ଆଉ ମୋ ସାଙ୍ଗମାନେ କିଛି ଆସିଥିଲେ। ଆଉ ମୋର ଜଣେ ଭଉଣୀ ମାନେ ମୋ ମାସିଙ୍କ ଝିଅ ହେ ସିଏ ବି ଆସିଥିଲେ। ଆମ୍ ମିଶିକି ସେଲିବ୍ରେଟ୍ କରିଥିଲୁ ଆଜ୍ଞା। ଆଉ ଅଛି।
ଜର କଣ କଣ ହୁଏ ଘରେ?
ଆମ ରସ୍ ପିଠା ପଣା ଆଉ ଭ ବିଭିନ୍ନ ପ୍ରକାର ପିଠା ହୁଏ। ଆଉ ଆଉ ହଉଚି ଆଜ୍ଞା।
ଆଉ କଣ କଣ ପିଠା ପଣ ଖାଆନ୍ତି।
ଘର ଆମର ହେଇଥି ଏଥର ହେଇଥିଲା ପୋଡ଼ପିଠା ଚକୁଳି ପିଠା ହେଇଥିଲା। ଆଉ ହୋଉଚି ଇଟଲି ହେଇଥିଲା ଆଉ ଆଉ ଯୋଉ ହଳଦୀ ପଚର ଗୋଟେ ପିଠା ହେଇଥିଲା କେମିତି ଏତିକି ହେଇଥିଲା। ଆଉ ଏତିକି ହିଁ ହେଇଥିଲା।
ଆଉ ନୂଆ ଡ୍ରେସ ଅଣା ହେଇଥିଲା ବୋହୁତ ବୋହୁତ ମଜା ହେଲା ଆଜ୍ଞା। ଆପଣଙ୍କ ଆଡ଼େ କେମିତି କଣ ରଜ ପାଳନ୍ ହାଁ
ହାଁ ହାଁ।
ଆପଣଙ୍କ ଆଡ଼େ କେମିତି କଣ ରଜ ପାଳନ କରନ୍ତି?
ଆମର ବି ଏଇଠି ସେମିତି ହୁଏ ବଳନ ଆଉ। ହଁ ଫାସ୍ ତ ଆମର ସାର ନା କିଛି କାମ ଫାମ କରତେ ଦିଅନ୍ତିନି ତିନ ଦିନ ଯାକ।
ଆଜ୍ଞା ଝିଅ ମାନେ ତ କାମ କରନ୍ତି ନାଇଁ ତିନି ଦିନି ଯାକ।
ହଁ ହଁ ମ କରନ୍ତିନି ଆଉ ସେ ସେଇଟା କହିତେ କରିନି ପୁରା ସେଇମାନଙ୍କର ହିଁ ପର୍ବ।
ଆଜ୍ଞା। ଆଉ ଆପଣ ହଁ ଏଥର କୁଆଡେ ବୁଲିବାକୁ ଗଲେ ରଜରେ ଆପଣ ହୋଉଚି ସାଙ୍ଗମାନେ।
ନାଇଁ ଦେଖନ୍ତୁ। ସେଇଟା ଖୋଦେବ ନାହିଁ ଚର୍ଚଟା କେବଳ ତ ଝିଅମାନଙ୍କ ପାଇଁ ହିଁ ସ୍ପେସିଆଲି ହୁଏ ଆଉ ଆମର ବିଟ ହଉଛ ତିନି ଦିନ ପାଳନ କରା ଯେମିତି କି ଫାଷ୍ଟ ଦିନ ଭଇଁସତଥିଲା ଆହୁରି ଏମିତି ତିନିଟା ଯାକ ହୁଏ। ଆଉ ତା ଯରୋ ଆମେ ପାନ ଫାନ ଖାଉ। ନୂଆ ଡ୍ରେସ ବି ଆନା ହୁଏ।
ଆଜ୍ଞା।
ହଁ ନୂଆ ଡ୍ରେସ ବି ଆଣା ହୁଏ ଆଉ ସଜବଜ ବି ହୁଅ ଦି ଝିଅ ମାନେ ଦୋଳି ଖୋଳନ୍ତି ଆଉ ସେତିକି ଦିନ କିଛି କାମ କରି ତ ଦିଅନ୍ତିନି ଝିଅମାନଙ୍କୁ ଆଉ ଆମର ଏଠି ପିଠାପଣା ବି ହୁଏ।
ଆପଣଙ୍କ ଘରେ କୋଉ କୋଊ ପିଠା ହେଇଥିଲା ଏ ଏଥର।
ଆମର ଏଥିର ସେ ଏଣ୍ଡୁରି ପିଠା ହେଇଥିଲା। ଆଉ। ମଣ୍ଡା ପିଠା ହେଇଥିଲା। ଏଇ ସବୁ ହେଇଥିଲା ଆ ମିଠା ଆମର ଏଥର ଘରେ ମିଠା ତିଆରି କରାହେଇଥିଲା।
ଆପଣଙ୍କୁ କୋଉ ପିଠା ପସନ୍ଦ?
ମତେ ସବୁ ପିଠା ପସନ୍ଦ ମୁଁ ସବୁ ଖାଇଦେମି।
ଅ ଆଜ୍ଞା। ଭଲ କଥା ମତେ ବେଶୀ ଚକୁଳି ପିନ୍ଠା ଟା ଭଲ ଲାଗେ।
ଆଚ୍ଛା କାହିଁକିନା ଆପଣଙ୍କୁ ଦଶା ବି ତ ଭଲ ଲାଗୁଥିବ।
ଆ ଭଲ ଲାଗେ ସେମିତି ସବୁ ପିଠା କହିଥାନେ ଭଲ ଆଜ୍ଞା ଭଲ ଲାଗେ।
ଆଚ୍ଛା ଆଉ ଆପଣଙ୍କର କି କି ସେଠି ପର୍ବ ସବୁ ପାଳନ କରାହୁଏ।
ଆମର ଏଠିକ ଆ ଏତ ଆମେ ଓଡିଆ ଆମର ଓଡିଆ ମାନଙ୍କର ଯେତିକି ପର୍ବପର୍ବାଣୀ ସବୁ ପ୍ରାୟତଃ ଆମର। ପାଳନ ହୁଏ ଏମିତି କିି ରଜ ଫାଷ୍ଟ ଏଇ ରହିଲାଁ ଏଇ ଏବେ ତ ରିସେଣ୍ଟ ରଜ ଗଲା ବହୁତ ଭଲସେ ପାଳନ ହେଲା ଆଉ ଆଜା।
ହଁ ଆଗକୁ ତ ଏବେ ରଥଯାତ୍ରା ଆସୁଛି ଆଉ ଆପଣ ଅ ଯିବେ ପୁରୀ ଦେଖିବା ପାଇଁ।
ରଥଯାତ୍ରା ରଥଯାତ୍ରା ଯେ ପୁରୀରେ ତ ବହୁତ ଭିଡ ହୁଏ ନା ଆଜ୍ଞା।
ମୁଁ କଇନି ରଥ ସେତାରେ ରଥତେଳେ ଦେଖିବା ପାଇଁ ପୁରୀ ଯିବେ ନା ଫୋନ ରେ ହିଁ ଦେଖିଦେବେ?
ଆମର ମୁଁ ତ କେବେ ଯାଇନି ମାନେ ଉଁ ରଥଯାତ୍ରା ଟାଇମରେ ମୁଁ କେବେ ପୁରୀ ଯାଇନାହିଁ ମୁଁ ଏତେ ଏଥର କହି ହବନି ଜାଗା ଡୋ ନାଇଁ କହି ହବନି ଯଦି ଏଥର ଜଗା ଡୋରି ଲଗେଇଦବ ତ ନିହାତି ଜାଗା ଯଦି ଡ଼ାକିବ ତାଲେ ଯାଇତେହବ।
ଆଚ୍ଛା ମୁଁ ତ କେ ଥରେ ହିଁ ଯାଇଥିଲି ସେ ଯେ ବହୁତ ବର୍ଷ ଆଗରୁ। ଆଉ ବହୁତ ଭିଡ ଥିଲା ଆମେ ତ ଯାଇ କି ଜଣଙ୍କ ଘର ଭିତରେ ପଶି ଯାଇଥିନୁ ଚାଇଙ୍କ ସାଠି ବସିଥିନୁ ରଥଯ ସେତଟା ସଲା ପରେ ଆମେ ଆସିଲୁ।
ଆଉ ମୋ ମାଆଙ୍କର ଜୁତା ଫୁତା ହଜି ଯାଇଥିଲା। ସେଇଠି ଜୋତା ଆଜି ଯେତିକ ସବୁ ପଡ଼ିଥିଲା ସେଇଠୁ ଖୁଣ୍ଟି ଖୁଣ୍ଟା କିି ଜୋତା ନେଇକି ଆସିଥିଲେ।
ଆପଣ ଯଦି ଗଲେ ତାହେଲେ ଆପଣ ବି ଏହି ଅସୁବିଧାର ସମ୍ମୁଖୀନ ହେଇପାରନ୍ତି। ତ ସେଥିପାଇଁ ଆପଣ ଜୁତାଟାକୁ ହାତରେ ଧରି ଧରି ଯିବେ।
ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ମୁଁ ନିହାତି ଚେଷ୍ଟା କରିବି ଆପଣଙ୍କ କଥା। ନାଇଁ ଧ୍ୟାନରେ ରଖିକି ମୁଁ ନିହାତି ଚେଷ୍ଟା କରମି ଏ ସବୁ ପ୍ରୋବଲେମରୁ ବଞ୍ଚିବା ପାଇଁ।
ଆଜ୍ଞା।
ଆଉ କଣ କହୁଛନ୍ତି।
ହୁଁ ହୁଁ। ମୁଁ ଶୁଣିଥିଲି ଆପଣଙ୍କ ସେପଟେ କାଳୀ ପୂଜା ବହୁତ ଭଲ ଆକାରରେ ହୁଏ ମାନେ ବଡ ଆକାରରେ ହୁଏ।
ହଁ ଆମର ଏଠି ବହୁତ
ବଡ ଆପଣ ତ ବୁଲତେ ଯାଉଥିବେ ବହୁତ ବୁଲାବୁଲି କରୁଥିବେ।
ଆମର ବିଭିନ୍ନ ପ୍ରକାର କାଳୀପୂଜା ଅଛି। ଗୋଟେ ଆମର ନଭେମ୍ବର ମାସ ପଡ଼େ ଆଉ ଗୋଟେ କାଳୀପୂଜା ସେଇଟା ଆମର ଜାନୁଆରୀ ଲାଷ୍ଟ ମାନେ ଫେବୃଆରୀ ଫାଷ୍ଟ ଫାଷ୍ଟ ଟାଇମ୍ ରେ ପଡ଼େ। ସେଟା ଯେ ଆମର ଏଇଠି ପାଖରେ ହୁଏ। ଯି କାଳୀପୂଜାଟା ଗୋଟେ ଅଛି ରଟନ୍ତି କାଳୀପୂଜା।
ଆଜ୍ଞା।
ତ ସେଇଠି ଆମ ଏଠି ଆମର ସେଇଟା ସାତ ଆଠ ଦିନ ଯାଏଁ ହୁଏ। ମାଙ୍କର ବିଭିନ୍ନ ରୂପକୁ ଇଏ କରିକି ପୂଜା କରାହୁଏ। ତ ଏଠି ଆମର ବହୁତ ସାଂସ୍କୃତିକ କାର୍ଯ୍ୟକ୍ରମ ବି ହୁଏ। ଆଉ ମେଳା ବି ପଡେ। ହ ମେଳାରେ ବହୁତ ଗୁଡ଼ା ହସ୍ତତନ୍ତ ଜିନିଷ ବି ପଡ଼େ ବହୁତ। ଅ ଆଉ ବହୁତ ଦୋ ଦୋଳି ଫଳି ବି ପଡେ ଖାଇବା ଜିନିଷ ଆଉ ତ ଝିଅ ମଙ୍କର କସ୍ମେଟିକ ସବୁ ପଡ଼େ। ଏମିତି ସବୁ ବହୁତ ଧୁମଧାମ ରେ ହୁଏ।
ଆ ଆପଣଙ୍କର ସେଇଠି ଆଖପାଖରେ କିଛି ପୂଜା ପର୍ବ ହୁଏ।
ଆଜ୍ଞା ଆମ ଆମର ବି ଏଠି କାଳୀ ପୂଜା ହୁଏ ବାକି ଛୋଟ ଆକାରରେ ପାଳନ ହୁଏ। ତିନ ଦି ତିନି ଦି ଦିନ କି ତିନି ଦିନ ମେଢ ସଜା ହ ମାନେ ରଖା ହୁଏ ମେଢ। ତାପରେ ଆମର ଭସାଣ ହେଇଯାଏ ଯେହେତୁ ଆପଣଙ୍କର ସେଠି ଫେମସ ବହୁତ ବଡ ଆକାରରେ ହୁଏ ତ ଆପଣଙ୍କର ଅଧିକ ଦିନ ହୁଏ ଆଉ।
ହଁ ଆମର ହୁଏ ଆଉ ଯଉଁଟା ନଭେମ୍ବର ମାସରେ ହୁଏ ସେଇଟା ତ ବହୁତ ଫେମସ୍ ସେଇଟା ବାହାରୁ ବି ଅଲଗା ଡିଷ୍ଟ୍ରିକ୍ଟରୁୁ ବି ଲୁକମାନେ ଦେଖିବା ପାଇଁ ଆସନ୍ତି। ଆଉ ବହୁତ ଭିଡ଼ ହୁଏ। ଆଉ ସେଟା ଆମର ଗୋଟେ ଜାଗାରେ ସବୁ ନୁହେଁ ମାନେ କି ଯେମିତି ବାଲିଯାତ୍ରା ଗୋ ଟେ ଜାଗାରେ ସବୁ ହେଇଥିବ। ଏଠି କିନ୍ତୁ ସେମିତି ନୁହେଁ ଆମର ଟିକେ ଟିକେ ଅଲଗା ଅଲଗା ଜାଗାରେ। ମାନେ ପାଖ କିନ୍ତୁ। ହୁଁ ପାଖରେ ଅଲଗା ଅଲଗା ଗା ମାଆଙ୍କର ବି ଭିନ୍ନ ଭିନ୍ନ ଭିନ୍ନ ରୂପ ସବୁ ମୂର୍ତ୍ତି ଅଛି। ଆଉ ଏମିତି ସବୁ ମେଳା ଫେଳା ବସେ। ଆଉ ବହୁତ ବଡ଼ ଆକାରର ପାଳନ କରାହୁଏ।
ଉଁ ଭଲ କଥା।
ତ ଆପଣ କଣ କହୁଚନ୍ତି? ଏଥର ଆପଣ କେବେ କାଳୀପୂଜା ଦେଖିଚନ୍ତି ତ?
ହଁ ଆମର ଏପଟେ ଛୋଟ ଆକାରରେ ହୁଏ କହିଲି ଯେ।
ନାଇଁ ନାଇଁ ଆପଣ ଏଠିକାର କାଳୀପୂଜା ଆପଣ ଦେଖିଚନ୍ତି?
ହଁ ସେମିତି ଆପଣ ଯୋଉ କହିଲେ ନଭେମ୍ବର ମାସରେ ସେଇଟା ମୁଁ ଯାଇ ତ ପ୍ରାୟ ପ୍ରାୟତ ମୁଁ ଫାମିଲି ମାନେ ବାପା, ମାଙ୍କ ସହ ଯାଏ। ବାକିି ଆପଣ ଯେ ଫେବ୍ରୁଆରୀ ଫାଷ୍ଟ ଯୋଉ କହିଲେ ରଟନ୍ତି ଗାଳି ସେଇଟା ମୁଁ କେବେ ଦେଖିନି।
ଆଚ୍ଛା ହଉ ଠିକ୍ ଅଛି। ଏଇଥର ଆପଣ ଆସିବେ ଆଉ ଆମର ଅ ଯିବା। ବୁଲିବା ପାଇଁ ଆଉ କଣ କହୁଚନ୍ତି?
ଆଜ୍ଞା ମୁଁ ନିଶ୍ଚିତ ଟ୍ରାଏ କରିବି ଯିବା ପାଇଁ। ଆଜ୍ଞା ମୁଁ ନିଶ୍ଚିତ ଟ୍ରାଏ କରିବି ଯିବା ପାଇଁ।
ଆଚ୍ଛା ହଉ ଆସିବେ। ଆଉ ଆମର ସାଙ୍ଗର ଦେଖିବା ସାଂସ୍କୃତିକ କାର୍ଯ୍ୟକ୍ରମ। ଆଉ ଖାଇବା, ପିଇବା, ବୁଲିବା ଆଉ।
ଆଜ୍ଞା।
ଆପଣ ଯେମିତି ଘର ପରମିସନ୍ଟା ନେଇକି ରଖିଥିବେ ଯେମି ତି ଆସିପାରିବେ।
ଆଜ୍ଞା ହଁ ମୁଁ ନିହାତି ଚେଷ୍ଟା କରିବି। ଯିବାପାଇଁ।
ଆଚ୍ଛା ଆପଣ ସେ ସବୁ କଥା ବୁଝିକି ଜଣେଇବେ ଆଉ ଉଁ ଆପଣ ଯଦି ଉପମା ଆପଣଙ୍କ ଘର ଲୋକଙ୍କୁ ବି ନେଇକି ଆସିଥାନ୍ତେ ତାହେଲେ ମୁଁ ଟିକେ ଖୁସି ହେଇଥାନ୍ତି।
ହଁ ମୁଁ ପଚାରିକି ବୁଝିକି କହିବି। ଆପ ଯଦି ଘର ଲୋକ ମାନଙ୍କର କିଛି କାମ ନଥିବ ମାନେ ଯଦି ଫ୍ରି ଥିବେ ସେଇ ଟାଇମରେ ତ ମୁଁ ନିହାତି ଚେଷ୍ଟା କରିବି ସେମାନଙ୍କୁ ନେଇକି ଯିବା ପାଇଁ।
ଆଜ୍ଞା।
ଆଚ୍ଛା ଠିକ୍ ଅଛି। ଆଉ ଆପଣ ଚେଷ୍ଟା କରିବେ ଆପଣଙ୍କର ହଣ୍ଡ୍ରେଡ଼୍ ପରସେଣ୍ଟ ଦେବେ ଦେଖିବା ଆପଣ ଆସିବେ ଆଉ ଆମେ ବୁଲିବା।
ଆଜ୍ଞା।
ହଉ ଠିକ୍ ଅଛି। ଆଉ ଆପଣ ଏ ବିଷୟରେ ବୁଝିକି ମତେ ଜଣେଇବେ।
ହଁ ନିହାତି ନିହାତି।
ଆଜ୍ଞା।